ହାଲୋ।
ହଁ। ଏଇଠି ବସିଛି ତମେ।
ହଁ ମୁଁ ବି ଏଠି ବସିଛି ଆଉ ରୋଷେଇ ସାରିକି।
ଖିଆପିଆ ସଇଲାଣି।
ହଁ ଖିଆପିଆ ସକାଳେ ହେଇଥିଲା ଏବେ ତ ବାରଟା ବାଜିଛି ପୁଅ ପା ପାଠ ପଢୁଛି।
ସକାଳେ ଜଳଖିଆ ଖାଇଥିଲା ନାଇଁ।
ହଁ ଆଉ ତମେ କଣ ଖାଇଥିଲ ଆଜି?
ମୁଁ ସେ ସକାଳ ଓଳିଆ ପଖାଳ ଖାଇଥିଲି। ପଖାଳ ସହିତ ଦୁଇ ତିନି ପ୍ରକାର ଆଇଟମ୍ ହେଥିଲା ଆମ୍ବ ଶାଗ ଭ ଜା ବଡ଼ିଚୁରା ଆଉ ଚକଟା ଚକଟା ତ ପାଗ ଟା ତ ନିଶ୍ଚୟ ବନିବ ପଖାଳ ସହିତ। ଟମାଟୋ ପାାଗ। ଏସବୁ ଖାଇବାକୁ ମତେ ବହୁତ ଭଲ ଲାଗେ।
ହଁ ପଖାଳ ଟା ଭଲ ଲାଗେ ତମକୁ ଖାଇବାକୁ ନାଇଁ କି।
ପଖାଳ ତ ସବୁଦିନ ଖରା ଦିନ ତ ଫାଷ୍ଟ ପଖାଳ ହିଁ ହବ।
ହଁ ମତେ ବି ପଖାଳ ମତେ ଭାରି ଭଲ ଲାଗେ। ହ।
ପଖାଳ ଟା ଆଜ୍ଞା ସେଇଟା ଖାଇଥିଲେ ଯେତେ ଥଣ୍ଡା ଶାନ୍ତି ଲାଗିବ ଆଉ କୋଉଥିରେ ନାହିଁ।
ହଁ। ହଁ ହଁ ସତ କଥା ଆଉ ଆଉ ତବେ ଆଇଁଷ ଖଅନି କି?
ହଁ ମୁଁ ଆଇଁଷ ଖାଏ ଆଜି ହେଇଥିଲା ଚିଙ୍ଗୁଡି ଚିଙ୍ଗୁଡି ଭଜା ହେଇଥିଲା।
ହଁ ହଁ। ଆଉ କଣ ରୋଷେଇ କଣ ଭଲ କରିପାର ତମେ?
ହଁ ମତେ ସବୁ ଆସେ। ଆମିଷ ନିରାମିଷ ସାଧା ସଫଳତା ର ସହ ଶିଖିଛି।
କୋଉଟା ଗୋଟେ ବେଷ୍ଟ କରିପାରୁଥିବ।
ନା ବେଷ୍ଟ ମାନେ ମୁଁ ଏ ବେ ମାନେ ଶିଖୁଛି।
ହଁ ହା ହଁ ଓହୋ ହଁ ନାଇଁ ନାଇଁ ଯିଏ ଯୋଉଟା ଖାଇବାକୁ ବେସି ଭଲ ପାଆନ୍ତି ନା ସେମାନେ ସେଇଟା ହିଁ ବେଶୀ ଭଲ କରନ୍ତି।
ହୁଁ ହେଲା ସେମିତି କିଛି ନାହିଁ ମ ତେ ମତେ ସବୁ ଜିନିଷ ଖାଇବାକୁ ଭଲ ଲାଗେ କିନ୍ତୁ ଏପ ନୂଆ ନୂଆ ରୋଷେଇ ଶିଖୁଛି। ତ ୟୁଟ୍ୟୁବୁ ମାରୁଚି ଯୋଉ ଟା ଭିଡ଼ିଓ ଡା ଭଲ ସିମ୍ପଲ୍ ସିମ୍ପଲରେ ସହଜରେ ହେଇଯିବ ସେଇଟାକୁ ବନେଇ ଦୋଉଛି।
ଭଲ ହେଲା।
ଯେମିତି ନଢ଼ିଆ ନଡିଆରେ ଗୋଟେ ଫୁଡିଙ୍ଗ ବନେଇଥିଲି ଢୋକଲା ବନେଇଥିଲି।
ହଁ ହଁ ମୁଁ ବି ଢୋକଲା ବନେଇଥିଲି ବଢିଆ ହେଇଥିଲା। ବାକି ମୁଁ ୟୁଟ୍ୟୁବ ଦେଖିକି ବନେଇନି। ଆମେ ଥି ଥିଲୁ ଗୋଟେ ଜାଗାରେ ଯେ ସେ ସାଇଡ଼ରେ ଜଣେ ରହୁଥିଲେ ନନ ଓଡ଼ିଆ ଜଣେ। ସିଏ ସବୁବେଳେ ପ୍ରା ଟାଇମରେ କରନ୍ତି ଢ଼ୋକଲା ଦିଅନ୍ତି ଯେତେବେଳେ କରନ୍ତି ବି ମତେ ଭାରି ଭଲ ଲାଗେ। ମୁଁ ତାଙ୍କୁ ଦିନ ରେସିପି ପଚାରିଲି। ମୁଁ କହିଲି ତମେ କେମିତି କର କୁହ ସେଇଟା ତାଙ୍କୁ ପଚାରିକି କରିଥିଲି।
ଟୋନ ଟା ଦେଖେ ସେ ସେଥିରେ ସବୁବେଳେ ସେ କହିବେନା ମତେ ଢୋକଲା ଖାଇବାକୁ ଭଲ ଲାଗେ ମୁଁ କହିଲି କଣ ସେ ଢ଼ୋ ମାନେ ଏଟା କଣ? ତାପରେ ସର୍ଚ୍ଚ କଲାବେଳକୁ ହେ ଏମିତି ତିଆରି ହୁଏ ଏଇଟା। ବନେଇଥିଲି ବନେଇଥିଲି ବୋହୁତ ଭଲ ଲାଗିଥିଲା।
ହଁ ଭଲ ଲାଗେ।
ଭଲ ଲାଗେ।
ହଁ ପୁରା ହାଲକା ଖାଇବା ଟା ହେଭି ଖାଇବା ଟା ନୁହଁ ହାଲକା ଟା ଭଲ ଲାଗେ।
ଭଲ ଲାଗେ ସଖାଳେ ସଖାଳ ର ଜଳଖିଆ ପାଇଁ ତ ବୋ ହୁତ ଭଲ।
ହଁ ହଁ।
ଆଜି ବୁଧୁବାର ତମର କଣ ହେଇଚି?
ବୁଧବାର ଆଜି ସିଏ ମୋ ହଜବେଣ୍ଡ ଯେ ସିଏ ଆସିବେନି ଖାଇ। ତାଙ୍କର ବାହାରେ ଗୋଟେ ଭୋଜି ଅଛି ସେ ଯିବେ ଖାଇ। ଆଉ ଆମେ ମୁଁ ଆଉ ମୋ ପୁଅ ମୁଁ କହିଲି ଆମକୁ ଆଣିକି ଅଣ୍ଡା ଦେଇଦିଅ ଆମେ କରିକି ଖାଇଦୋବୁ ଆଉ।
ତମେ କଣ ଭଲ ମାନେ ଭଲ ପାଅ ଖାଇବାକୁ?
ମୁଁ ଆଇଁଷ ସରେ ମତେ ମାଛ ଭାରି ଭଲ ଲାଗେ ଆଉ ସାଧା ଉପରେ ସେମିତି କିଛି ନାହିଁ।
ସାଧ ଆଉ ମୁଁ ସା
ସାଧା ଉପରେ ଭେଜ୍ ବିରିୟାନୀ କଲେ ମତେ ଭାରି ଭଲ ଲାଗେ ଆଉ ଏମିତି ଏମିତି ଆଳୁ କଷା ଗୁଗୁନି ଏଗୁଡା ମୋତେ ଭଲ ଲାଗେ କି ପନିର ର କୌଣସି ଆଇଟମ୍ ଭଲ ଲାଗେ।
ଭେଜ୍ ଭେଜ୍ ବିରିୟାନୀ ଆଉ ପଲାଉ ଭେଜ୍ ପଲାଉ ଭିତରେ ଫରକ କଣ?
ନାଇଁ ନାଇଁ ଭେଜ ବିରିୟାନୀ ଟା ଟିକେ ମ ମସଲା ଦେଇକି ତାକୁ ଟିକେ ଅଲଗା ଟାଇପ୍ ର କରାଯାଏ। ଆଉ ପଲାଉରେ କଣ ମସଲା ପଡେ କିି ନାଇଁ ନା।
ହଁ ପଲ ମାନେ ଭେଜ ପଲୋଉ ରେ ତ ପଡ଼େ ଭେଜିଟେବଲ ପଲୋଉ ଯୋଉଟା ହୁଏ। ସେଥିରେ ସବୁ ତ ମସଲା ପଡ଼େ।
ନାଇଁ ସେଟା ଆଉ ଆପଣ ଏଟା ଯେମିତି ପିଆଜ ଅଦା ରସୁଣ। ମୁଁ ତାକୁ ପୁରା ମାନେ ବଢିଆ ସେ କରେ ପିଆଜ ଅଦା ରସୁଣ ମସ୍ ମସଲା ଦେଇ ଦହି ଦେଇ ଟମାଟୋ ସବୁ
ନାଇଁ ମାନେ କହିବା କଥା ଭେଜ୍ ପଲାଉ ରେ ବି ପନିର ପଡ଼େ। ସବୁ ପରିବା ପଡେ ବିରିୟାନୀ ରେ ବି ତ ପନିର ପଡେ ସବୁ । ପରିବା ପଡେ ତ ଦିଟାଙ୍କ ଏକା ହେଲା ନା ସେ ଅଲଗା ଅଲଗା ନାଁ କାଇଁ ଦେଇଛନ୍ତି।
ପଲାଉ ରେ ମସଲା ଦିଆ ହୁଏନି ନା ଅଦା ରସୁଣ ମସଲା କାଇଁ ଦିଆ ହୁଏ?
ହଁ ଦିଆ ହୁଏ ନା। ବିରିୟାନୀ ରେ
କେଲା ହଁ ବିରିୟାନୀ ରେ ଦିଆ ହୁଏ ପଲାଉରେ ଅଦା ରସୁଣ ମସଲା ଟା ଦେଲେ ଦିଆ ହୁଏନି ନା ସେଟା ଖାଲି ପରିବା ଟା ଭାଜିକି କରାହୁଏ।
ସେଟା ଫ୍ରାଇଡ୍ ରାଇସ୍ ଟା। ହଁ ମାନେ ପଲୋଉ ବୋହୁତ ଟାଇପ ର ଅଛି ମ ବି କରନ୍ତି ପନିର ବି କରନ୍ତି ଚଣାରେ ବି କରନ୍ତି।
ମୁଁ ଖାଏନା ଚିକେନ୍ ମୁଁ ଖାଏନି ନା ଟୋଟାଲ ମତେ ତ ଭେଜ ବିରିୟାନୀ ଟା ମତେ ମତେ ଭାରି ଭଲ ଲାଗେ ସେଥି ଯୋଗୁ ପନିର ଟିକେ ସଫିସିଏଣ୍ଟ ପଡିଥିବ।
ହଁ ପନିର ପଡ଼ିଥିବ ପନିର ଗୁଡ଼ାକୁ ମୁଁ ବା ଛି ବାଛି ପନିରକୁୁ ଅଲଗା କରିିକି ଥୋଇ ଦେଇଥିବି।
ଖାଅ ନି କିି ତମେ ଅହ। ଆମର ମୋର ପନିର ପ୍ରିୟ ମୋ ପୁଅ ସିଏ ମଟର ପଡିଥିବ ତାର ପସନ୍ଦ ହେଇ ଲାଗି ତ ମଟର ପନିର ଆଉ ସବୁ ପ୍ରକାର ପରିବା ପକେଇକି ହେଟା କଣ ସହଜ ଅତି। ଉଁ ଶୀତ ଦିନେ ସେଗୁଡା ହଁ ସେଗୁଡା ବନେଇଦବ ଟିକେ ଭଲ ଲାଗିବ।
ତମେ ଯଉ ଦୁଇ ମିନିଟ୍ ରେ ମ୍ୟାଗି ବନେଇଦବ।
ଓ ହୋ। ହଁ ଦି ମିନିଟ୍ କହୁଚନ୍ତି କୋଉଠି ଏଜାକ୍ଟ ଦି ମିନିଟ୍
କେବେ ହଁ ଦି ମିନିଟ ହେବ ଯଦି ଆମେ ଖାଲି ମ୍ୟାଗି ଟାକୁ ପ୍ୟାକେଟ୍ ରୁ କାଢିବା ପାଣିରେ ପକେଇ ଦେଇ ମସଲା ପକେଇ ଗୋଲେଇଦବା।
ସେତିକି ସେତିକି କରଦେଲେ ସେ ଦି ମିନିଟ୍ ରେ ହେଇଯିବ ଆଉ ଯଦି ତମେ ପରିବା ପତ୍ର ପକେଇବ ସେ ପନ୍ଦରରୁ କୋଡ଼ିଏ ମିନିଟ୍ ତ ଆରାମସେ ନବ।
ଭଲ ଲାଗିବ ହଁ ନାଇଁ ସେମିତି କଲେ ଭଲ ଲାଗେନି ଖାଲି ପାଣିରେ ପ ପକେଇକି ଖାଇଲେ ମ୍ୟାଗି ଟା ଭଲ ଲାଗେନି ଏ ପରିବା ଟିକେ ପକେଇକି କଲେ ଭଲ ଲାଗେ ଖାଇବାକୁ।
ଟିକେ ସୁପ୍ ଟାଇପ୍ ର କରିଲେ ଟିକେ ବହୁତ ଭଲ ଲାଗେ।
ହଁ ରସୁଣ ପକେଇକି କରନା ମ୍ୟାଗି ରସୁଣ ପକେଇକି କରିବ ମ୍ୟାଗି ହଉ ପିଓ ବାରି ପଡ଼
ନା ନା ମୁଁ ଜାଣିନି ରସୁଣ ପକେଇ ଏମିତି କରନ୍ତି।
ରସୁଣ ମ ରସୁଣ କୁ କଣ କହିଲ କୋଲା ଛଡେଇଇକି ଛୋଟ ଛୋଟ କରିକି କାଟିଦବ। ଆଉ କଞ୍ଚା ଲଙ୍କା ବି କାଟିଦବ କଁ ରାଗ ଖାଅ ନା ତମେ?
ହଁ ହଁ ମୁଁ ତ ରାଗ ବହୁତ ଖାଏ ବହୁତ।
ହଁ। ହଁ ଗତ କଞ୍ଚା ଲଙ୍କା ଆଉ ରସୁଣ ପକେଇ ଦେଇେଇକି କରିବ ପିଆଜ ତ ପଡିବ ପିଆଜ ଟମାଟ ତ ଅବିଅସିଲି ପଢିବ ଆଉ କଁ କଞ୍ଚା ଲଙ୍କା ଯୋଉ ରସୁଣ କଞ୍ଚାଲଙ୍କା ପକେଇି କରିବ ମ୍ୟାଗିଟା ବଢିଆ ଲାଗିବ ତାର ଗୋଟେ ବା ସ୍ନା ଅଲଗା ପୁରା ରାଗ ରାଗ ହେଇଥିବ ଭଲ ଲାଗିବ।
ମୁଁ କେବେ ଟ୍ରାଏ କରେନି କିନ୍ତୁ ଯୋଉ
ଓ କହଥିନି ଗୋଟେ ଯେତେବେଳେ ମତେ ବେଶୀ କିଛି ରାଗ ଖାଇବାକୁ ଇଚ୍ଛା ତ ମୁ ରସୁଣ ଲଙ୍କାର ଗୋଟେ ପେଷ୍ଟ ବନେଇଦିଏ ବନେଇଦେଇକି ଗରମ ତେଲ ର କଢେଇ ଢାଲିିକି ସେ ପେଷ୍ଟ ଟାକୁ ପକେଇଦେବି। ପକେଇ ଦେଇକି ସେ ଟିକେ ଭାଜି ହେଇଗଲା ପରେ ଗରମ ଗରମ ଭାତ ତ କୁ ତା ଦେହ ରେ ପକେଇକି ଗୋଳି ଦେବି। ଯୋଉ ଦ୍ୱାରା ମତେ କେତେ ଲାଗୁନି ବହୁତ ରାଗ ଖାଇବାକୁ ଯେତେବେଳେ ଇଚ୍ଛା ମୁଁ ଏମିତି କରେ ବହୁତ ଭଲ ଲାଗେ।
ହଁ।
ଏଇଗୁଡା ମୁଁ ସବୁ ରେସିପି ଗୁଟା ସବୁ ଦେଖୁଚି ଦେଖି ଦେଖିକି ମୁଁ କହିନି ହଁ ସେ ଯଦି ଏମିତି ମନେଇ ପାରୁଚି ତ ମୁଁ ବି ବନେଇପାରିବି ନା।
ହଁ ହଁ ହଁ ରାଗଟା ସବ ତାପରେ ରାଗ ଟିକେ ନ ଖାଇଲେ କୌଣସି ଜିନିଷ ଭଲ ଲାଗେନି।
ନା କେମିତି କେଜାଣି ଅଛନ୍ତି ସେ ଟୋଟାଲି ରାଗ ଖାଇପାରିବେନି କିନ୍ତୁ ମୋର ଦରକାର।
ହଁ ଜଣେ ଜଣେ ଅଛନ୍ତି ଟୋଟାଲ ରାଗ ଖାଇବେନି।
ହଁ ଜା ହେଲେ ରାଗ, ମିଠା। ମୁଁ ଏତେ ମିଠା ବି ଖାଏନି।
ନାଇଁ ମତେ ରାଗ ବି ଭଲ ଲାଗେ, ମିଠା ବି ଭଲ ଲାଗେ। ଏଇ ଗୁପଚୁପ୍ ରେ କେ ତେ ଯଦି ଲଙ୍କା ପକେଇକି ଖାଇବ ଓଃ ଯେ ଲଙ୍କା ପକେଇକି ଦଉଥିବ ଭାରି ଭଲ ଲାଗେ ଖାଇବାକୁ।
ହଁ, ସେ ରଖିଥାନ୍ତି ଗୋଟେ କଞ୍ଚାଲଙ୍କାର ପେଷ୍ଟ। ଗୋଟେ ରଖିଥାନ୍ତି ବାଟିକି କଞ୍ଚା ଲଗାଟା କୁହନ୍ତି ମୋତେ ବହୁତ ଅଧିକା ରାଗ ଦରକାର ସେ ସେଇଟାକୁ ପକାନ୍ତି।
ହଁ। ସେଇ ଯୋଉ କଞ୍ଚା ଲଙ୍କା, ଖାଲି କଞ୍ଚାଲଙ୍କା ନୁହେଁ କଞ୍ଚାଲଙ୍କା, ଧଣିଆ, ପୁଦିନା ଗୋଟେ ପେଷ୍ଟ ରଖିଥିବେ।
ହଁ ହଁ।
ଜଣେ ଜଣେ ବି ରଖନ୍ତି। କଞ୍ଚାଲଙ୍କା ଖାଲି ପେଷ୍ଟଟା, କିନ୍ତୁ କଞ୍ଚାଲଙ୍କା, ଧଣିଆ, ପୁଦିନା ଯୋଉ ପେଷ୍ଟଟା ଯିଏ ମିଶେଇଥିବ ସେଇଟା ହିଁ ବେଶୀ ଭଲ ଲାଗେ।
ଆଉ କିଛି କଣ କହିବେ ନା ଗୁପଚୁପ୍ ରେ ସକ୍ସ। ଟମାଟ ସକ୍ସ ପକେଇକିନା ଖାଆନ୍ତି।
ନାଇଁ ସେଟା ଭଲ ଲାଗେନି, ଟମାଟୋ ସସ୍ ଦେଲେ କଣ ଭଲ ଲାଗେ ସେଇଗୋଟା।
ତମକୁ କୋଉଟା ଭଲ ଲାଗେ, ଯୋଉ ଦହି ଯୋଉ ଦହି ପାଶିରେ ଯୋଉ ଦିଅନ୍ତିିନି ଗୁପଚୁପ୍ ଟା ପ୍ଲେଟ କଣ, ହଁ ଦହି ପକେଇକି, ସେଇଟା ଭଲ ଲାଗେ ନା ପାଣି ବାଲା ଟା ଭଲ ଲାଗେ।
ମତେ ପାଣି ବାଲା ଭଲ ଲାଗେ, ଟିକେ ଅଧିକ କି ପୁରା ରାଗ ଦେଇଥିବ। ହଁ, ଖଟା ଖଟା ଟିକେ ପାଣି ହେଇଥିବ ମତେ ସେଇଟା ଭାରି ଭଲ ଲାଗେ।
ଆମେ ଯୋଉ ଆସୁ ଯେତେବେଳେ କଲେଜରୁ ଆସୁ ଆମର ସେଇଠି ଜଣେ ଗୋଟେ ଗୁପଚୁପ୍ ବାଲା ଥିଲା। ସେ ଦଶ ଟଙ୍କାରେ ଆଠଟା ଗୁପଚୁପ୍ ଦବ। ସେ ଗୁପଚୁପ୍ ସାଇଜ ମାନେ ଥରକରେ ମାନେ ଏତେ ବଡ ସାଇଜ୍ ଥିବ ଏକାଥରକେ ଜଣେ ଖାଇ ପାରିବନି। ଦଶ ଟଙ୍କାରେ ଖାଇଦବ ସେ କୋଡିଏ ଟଙ୍କାରେ ବି ଖାଇବାକୁ ତାର ଇଚ୍ଛା ହବନି, ନା ଥରକରେ ପେଟ ପୁରିଯିବ।
ହଁ ହଁ ଆଉ ଦଶ୍ ବଡ ବଡ ଗୁପଚୁପ୍ ଦେଲେ ହଁ।
ଆଉ ଥରେ ଆମେ ଖାଉଛେ ଆମେ ଜାଣି ହିଁ ପାରିଲୁନି କେତେବେଳେ କୋଡିଏ ଟଙ୍କାରେ ଗୁପଚୁପ୍ ଖାଇସ ପୁରା ଛୋଟ ଛୋଟ ସାାଇଜ୍।
ହଁ, ଏବେ ତ ସବୁ ସାଇଜ୍ ଛୋଟ ହେଇଗଲାଣି ଗୁପଚୁପ୍ ର ହଁ।
ସେ କଲେଜ ଟାଇମ୍ ରେ ସେ ସାଇକେଲ୍ ଷ୍ଟାଣ୍ଡ ରେ ବସିକି କୁର୍କୁରେ, ଲେ ସେ ସବୁ ଖାଇବା ଟା, ଖାଇବାର ମଜା ସବୁ ଅଲଗା।
ହଁ ହଁ, ଗୁପ୍
ସାଙ୍ଗ ହେଇକି ସବୁ ବସିଥିବୁ, ଖାଉଥିବୁ, ବୁଲୁଥିବୁ।
ହଁ, ଝିଅ ମାନଙ୍କର ତ ସେଟା ଟିକେ ସେଇଠି ଦୁର୍ବଳତା ଆଉ। ଗୁପଚୁପ୍, ଚାଟ, ଦହିବରା ପାଖରେ ଆଉ।
ହଁ, ଟିକେ ଚଟପଟା ଖାଇବା ତାଙ୍କର ଆଗେ ଦରକାର।
ହଁ ହଁ, ସବୁ ଝିଅ ମାନେ ନୁହଁ, ଜଣେ ହେଇଗୁଡ଼ା ଖାଇବାକୁ ପସନ୍ଦ କରିବେନି, ବହୁତ ଅଳ୍ପ ଅଛନ୍ତି। ଯୋଉମାନେ କି ସେଇଗୁଡା ଖାଇବାକୁ ପସନ୍ଦ କରିବେନି। ଆମେ ବାହାର ଜିନିଷ ଖାଇବୁନି।
ସେ ଯାହା ହଉ ଆମେ ରାସ୍ତା କଡ ଠେଲାଠୁ ହିଁ ଖାଇବୁ। ସେ ସେଠି ଖାଇବାରେ ଯୋଉ ମଜା ଆଉ କୋଉଠି ନାହିଁ।
ନାଇଁ ସେ କଲେଜ ଟାଇମ ରେ ସାଙ୍ଗ ସାଥି ମାନେ ମିଶିକି ସବୁ ଯୋଉ ଗୁପଚୁପ ଖାଅ ଚାଟ ଖାଅ ଯୁଆଡେ ବୁଲାବୁଲି କର ସେ ସାଇକେଲ ରେ ବି ଯୁଆଡେ ବି ଗଲେ ତାର ମଜା ଗୋଟେ ଅଲଗା।
ହଁ ହୋଉ ମୁଁ ର
ଘରେ ଯେତେ ହଉ ହଉ।